ହ୍ୟାଲୋ। ହ୍ୟାଲୋ। ହଁ କୁହ ହଁ ହଁ ପାଟି ଶୁଭିଲା।
ହୁଁ ହୁଁ ମୁଁ କହିଲେ ଖାଇ ସାଇଲଣି?
ନା ମ ସେ ପିଲାଗୁଡା ବା ପାଠ ପଢା ହଉଛି ତାଙ୍କୁ ପଢଉଥିଲି। ଆଉ ଆଉ ଦଶ ମିନିଟ୍ ପରେ ଖାଇବୁ ଆଉ ଏଇନେ ଖିଆ ପିଆ କିଛି ହେଇନି ରୋଷେଇ କଣ ହେଇଛି ଦେଖା କିଛି ନାଁ।
ଆଉ କେତେବେଳୁ କଣ।
ତମେ ଖାଇଲଣି?
ନାଇଁ ବା ମୁଁ ଏଇ ସନ୍ଧ୍ୟା ବେଳେ ଏଇ ସାତଟା ଆଠଟା ହବ ଏ ଯୋଉ ଚାଓମିିନି କରିଥିଲି ସକାଳେ ସକାଳେ ବୋଲି ଦିସ ସରି ସକାଳ କହୁଛି ଏଇ ବାରଟା ଗୋଟେ ବେଳକୁ କରିଥିଲି ଖାଇଲି। ନିଜେ କର ଥ
ହୁଁ ତମେ କରୁନ।
ହଁ
ନା କ କଣ କହୁଛ?
ମୁଁ କହିଲି ଏଗୁରା କଣ କି? ସହଜ ଏଇ ଚାଉମିନ।
ଭଲ ନା ଶିଖିଥିଲି। ନା ମୁଁ ଆଗେ କରନି ମୁଁ ଏଡେ କରନିଆ
କରିଥିଲ ମତେ ଆଜି ଆଉ ବେବି ଗୁରାମ ମେସେଜ କରିଥିଲେ? କହିଲେ ଆଉ ଶାଢୀ କେମିତି ବର୍ଷା ମୁଁ କହିଲି ଏପଟେ ବା ଟିକେ ଛାଢି ଟିକେ ହଉଛି। ଆ ଆମର ବା ସେମିତି ହଉଛି ଆମ ଆଡେ ବି ଆ ଆମ ଘରେ ଆଜି ରୋଷ ସି ଲାଇନ କଟିଛି ଅନ୍ଧାର ଆଉ ବୋଲେ ରୋଷେଇ ତାହେଲେ ହେଇନଥିବ। ସେ କହନି। ବୋଧେ ହଁ ରୋଷେଇ ହେଇଛି ଯେ ଗଲେ ତା ଇଣ୍ଡକ୍ସନ ରୋଷେଇ କରୁନୁ ମୁଁ ଆଜି ଲେଟ ହବ ଇଣ୍ଡକ୍ସନ ବୋଲି। ଦେଖିଲା ବେଳକୁ ସେ କହୁଛନ୍ତି ନାଇଁ ଆମକୁ ଇଣ୍ଡକ୍ସନ ଅଛ ଅଛି ଯେ କିନ୍ତୁ ମତେ ଚଲେଇ ଆସେନି ବୋଲେ ଶଶୁର ଘରକୁ ଯାଇ କଣ କରିବ? ନା ମୋ ମୋର ସାର ବତେଇ ଦେବେନି। ମୁ କହିଲି ଭଲ ଆଉ ବାପ ଘରୁ ଶ୍ୱଶୁର ଘରକୁ ଜିନିଷ ନେବା ପାଇଁ ରେଡି କଲଣି ଜିନିଷ ପତ୍ର ଆଉ।
ଏଇଟା ଜା ଜାଣିଛ ନାଇଁ ଏ ଯୋଉ ଛୁଆ କାଲି ଲେସନ ପାହା ଆମେ କିଛି ତିଆରି କରନୁ ସେ ଆସିଥିବ କାହିଁକାର କରୁନି କିଛି ନାଇଁ କଣ କରିବା।
ଅ ଏଇଗୁରା ଗୋଟେ କଥା ଏ ବଡ ଗୁରୁଜୀ ଯୋଉ କହୁଛନ୍ତି ଲେସନ ପ୍ଲାନ୍ କଥା। ରେସନ୍ ପ୍ଲାନ ଏଇଟା ବେକାରିଆ ଏଇଟା କେତେ ଦିନି କି ମାତ୍ର ପାଞ୍ଚ ଛଅ ଦିନ ପାଇଁକା ଟିକେ ଚାଲିବ ପୁଣି କବାଡିଆ ହେଇକି ଏଠେଇ ସେଠେଇ ୟାର ଲେସଲ ପ୍ଲା ଯାଇକି କାହା ଖାତା ତଳେ ତା ପ୍ଲେସ ରେସନ ପ୍ଲାନ ଯାଇକି କୋଉ ଡ୍ର ଭିତରେ ହି ଆ ସୌମ୍ୟ କରିଛି ଗଲେସନ ପ୍ଲାନ କୋହ ଯାଇକି କିଏ ଯାଇକି କି କାର ଗୋଟେ ଏ କିଏ ଗୋଟେ ନେଇଯାଇଛି ତ।
କିଏ ନେଇ ଯାଇଛି?
ହଁ ବରା ସେ ଆର ବର୍ଷରେ ଲେସନ ପ୍ଲାନ୍ ଖୋଜିବେ ଦେଖିବ ଆସିଲେ ଖୋଜିବେ କହିବ ମୋର ଲେସ ଲେସନ ପ୍ଲାନ୍ ଖାତା କାଇଁ?
ହୁଁ
ମୁଁ କହିଲି ଯୋଉ ଚଣ୍ଡିପାଳକୁ ରାସ୍ତା କୋଉ ବାଟେ
ସେଇ ଘୁଷଳ ଦେଇ ତ ଯିବ ଘୁଷଳ ଦେଇ ଗଲେ
ପ୍ରଥମଥର ଶୁଣ ପ୍ରଥମଥର ମୁଁ ଗଲି ଏଠୁ ଆମର ଥାନା ପର୍ଯ୍ୟନ୍ତ
ହୁଁ
ହୁଁ ଥାନ ରୁ କୁଆଡେ କୁଆଡେ ଯିବି ମତେ ବତାଅ।
ଶୁଣ ଥାନାରୁ ଗୋଟେ କଳା ପିଚୁ ରାସ୍ତା ପଡିଛି ବାଁ କୁ ଡହାଣୁ କୁଆଡେ ଯିବାର ନାହିଁ। ଗୋଟିଏ ରୋଡ ପଡ଼ିଚି ମାଡି ମାଡି ଯିବ ଖାଲି କିର୍ତ୍ତନପୁର ପାଖରୁ କୀତ୍ତନପୁର ଯିବାକୁ ସେଇଟା ଚଣ୍ଣ୍ଡଡିିବାଳ ଯିବାକୁ ଡାହାଣ ପୋଟେ ଯିବୁ ତାପରେ ଆଉ କୁଆଡେ ଭିତରେ ପଶିବାର କିଛି ନାହିଁ କୀର୍ତନପୁର ଯିବାକୁ ତାଙ୍କର ଗୋଟେ ବର୍ଡ ମରାହଇଛି ଆଦର୍ଶ କିର୍ତ୍ତନଟରୁ ସେଠୁ ବାଁ ପଟକୁ ନ ପଶିକି କୀର୍ତ୍ତନଟୁଡ ପଶେଇିବା ଭିତରେ ସେ ସିଧା ସିଧା ସଯିବ ପୁଣି ତାପରେ ପହଞ୍ଚିବ ସେଟାରେ ଅସୁରଗନ୍ଧବ ବୋଲି ସେ ଗାଁ ପହଞ୍ଚିବ ସେ ପେଣ୍ଡାଲ ବା ରେ ସେ ପେଣ୍ଟାଲ୍ ରେ ତିନିଟା ରାସ୍ତା ଅଛି ଗୋଟେ ବାଁ କୁ ଗୋଟେଡାହାଣକୁ ଆଉ ଗୋଟେ ସିଧା ସେପଟେ ଅଛି ଟିକେ ଆଗକୁ ଗଲା ପରେ ତୁମେ ଯିବ ବାଙ୍କୁ ବାଁକୁ ଗଲା ପରେ ପୁଣି ବାଁକୁ ଯିବ କି ଡାହାଣକୁ ଯାଉ ପୁଣି ଡାହାକୁ ଗଲେ ସେଇଠି ସିଧା ସିଧା ସି ଯିବ। ତାପରେ ଗୋଟେ କ୍ଲବ ଘର ପଡିିବ ଆଉ ପଡିଆ ଟେ ପଡିବ। ପଡିଆଠୁ ସେ ପଡିଆ ତଳ ରାସ୍ତା ଯାଇକି ଗଲେ ତଳ ରାସ୍ତାରେ ଯାଇଁକି ପୁଣି ଗୋଟେ ସ୍କୁଲ ପାଖ ସ୍କୁଲ୍ ଠୁ ପୁରା ସିଧା ଯିବ ପଡିବ ଆ ଆମ ଗାଁର
ଏତେ ଗୁଡେ ବାଟ ବୋଲି ପ୍ରଥମେ ଏକ ପ୍ରଥମେ ମୁଁ ଏଠୁ ଅ ଭୁବନ ଥାନାରୁ ସିଧା ଯିବି। ସିଧା ଗଲେ କୀର୍ତ୍ତନପୁର ବାମ ପଟେ ପଡିବ ଡାହାଣ ଟେ ଅଶୁର ବନ୍ଦ ପଡିବ।
ସିଆଡ଼େ ତ ଯିବ ପୁରା ଗୋଟଏ ବାଟ ପଡ଼ିଚି ପୁରା ଆଉ
ଅଶୁରମନ୍ତ ସିଧା ମାନେ ଅଶୁରନ୍ଧ ପାଖ ତ ତଥାପି ସେଇଠୁ ଆ ପ୍ରାୟ ଦୁଇ କିଲୋମିଟର ଖଣ୍ଡେ ହବ ବଧେ।
କଉଟା।
କୀର୍ତ୍ତନପୁରଠୁ
ହଁ ଦି କିଲୋମିଟର ହବ।
ସେଇଠୁ ମୁଁ ଗଲା ପରେ ସେଇ ଯୋଉ ଚାନ୍ଦିନୀ ପାଖରେ ଗୋଟେ ଯୋଉ ପହଞ୍ଚିବି।
ହୁଁ ସେଇଠି ତ ଗୋଟେ ରାସ୍ତା ଅଛି ଗୋଟେ ଡାହାଣ କୁ ଗୋଟେ ବାଁ କୁ ଡାହାଣ ପଟରେ ପଶିବ ଆଉ ପେଣ୍ଡାଲ୍ ଟା କ୍ରସ କରିକି ଯିବାକୁ ପଡିବ ପେଣ୍ଡାଲ୍ ଟା କ୍ରସ କରିକି ଯିବାକୁ ପଡିବ।
ଜାଣିଛି ଜାଣିଛି ସେଇଠୁ ଭିତରକୁ ପୁରା ସିଧା ଯିବାକୁ ପଡିବ। ଭିତରକୁ ଜା ପ୍ରଥମେ ସିଧା ଗଲେ ପୁଣି କଣ ନା ବାମକୁ ଫାଷ୍ଟ ଯିବ। ଏ ସରି ତିନିଟା ରାସ୍ତା ପଡିଥିବ ଗୋଟେ ବାମକୁ ଗୋଟେ ଡାହାଣକୁ ଗୋଟେ ସିଧା
ହୁଁ
ମୁଁ କିନ୍ତୁ ସିଧା ଯିବି।
ନ ହଁ ଡାହାଣାକୁ ଗୋଟେ ରାସ୍ତାଟା ସେ ଯିବ ଆଉ
ଡହାଣକୁ ପ ଯୋଉ ରାସ୍ତା ସେଇ ଡାହଣ ପଟେ ଯିବି। ହ ହଉ ଡାହାଣ ପଟୁ ଯାଇକି ଆପଣ କେଉଁଠି ପହଞ୍ଚିବି ଯୋଉ କି ସ୍କୁଲ୍ ଗୋଟେ କହୁଥିଲା ବୋଧେ?
ଆର ପଡିଆଟେ ଅଛି ସେଇ ରାସ୍ତାରେ ଗଲେ ସିଧା ସିଧା ସେ ଗଲେ ଗୋଟେ ପଡିଆଟେ ଅଛି।
ସେ ପଡିଆ ଟା ବର୍ତ୍ତମାନ କଣ ରାସ୍ତା ଭଳିଆ ଅ ଅଛି ନା ପାଣି କାଦୁଅ ହେଇଯାଇଥିବ?
ନା ନା ହେଟା ରାସ୍ତା ଠିକି ଠାକ ହେଇଯାଇଚି ଏଇଟା ହେଇଟା କଣ ସବୁ କ୍ରିକେଟ ମ୍ୟାଚ ପରିକା ହୁଏ। ଫି ଫ୍ୟା କି କଣ? ହଁ ସେଟା ଟିକେ ନା ପଡିଆ ଟା ଯେ ସେଟା ପାଣି କା ହେ ଟିକେ ଡରଉେ ପାଚ ରେ ଥରେ ସେ ଥର ଖସି ପଇଲାଣି। ଭାଙ୍ଗିକି ମାଟି ପାଣି ବୋହି ବୋହି
ହଁ।
ଥରେ ଦି ଥର ଭୁଶୁଡ଼ି ପଇଲାଣି।
ନା ସେଇତ ମୁଁ କହିଲି, ଆଉ ମାନେ ସେନ୍ତି ଭଲ ରାସ୍ତା ଯେଏନ୍ତି ଆମର ପିଚୁ ରାସ୍ତା ନହେଲେ ବି ଆମ
ନା ପିଚୁ ରାସ୍ତା ସେଟା ପିଚୁ ଢଳେଇ ସେଇ ପିଚୁ ରାସ୍ତା ମାନେ ପିଚୁ ରାସ୍ତା କିନ୍ତୁ ଜିନିଷଟା ଯ କଣ ଡର ଲାଗେ ଟିକେ ବେଳେବେଳେ ଲୋକ ଏପଟେ ଯିବା ଆସିବା କରନ୍ତି, ଜିବା୍ୟାସ୍ୟା କରୁନାହାନ୍ତିକି ମାନେ ଥରେ ଦି ଥରେ ପଡିଗଲାଣି ଯେ ଲୋକ ଏରା କେହି ଖାତିରି କରୁ ନଥିବେ। ପାଚେରୀ ରୁ ଥରେ ଦି ଥର ପଡିଗଲା ଭାଙ୍ଗିଗଲାଣି।
ଅ ହ।
କିନ୍ତୁ ସେଇଠି ପଡିଆଟା ଧର ଗଲା ପରେ ସେ ପଡିିଆ ପାଖରୁ ଆଉ ଦି ପାହୁଣ୍ଡୁ ତିନି ପାହୁଣ୍ଡୁ ଟିଏ ଦଶ, ହୁଁ ପଚାଶ ମିଟର ପଚାଶ ମିଟର ପାଖାପାଖି ହେଇଯିବ ଆମ ଘରଟା ଆଉ।
ଅ ହ ଠିକି ତାହଲେ ଯିବା କୋଉଦିନ ଗୋଟେ ଦେଖିକି ଆଉ।
ନୂଆ ଘର ଟା ଆମ ନୂଆଘର ଟା ସେଇଠୁ ଦେଖାଉଚି ଆଉ। ମାପ୍ ମାରିଦେଲେ ବି ତାପରେ ସବୁ ଦେଖେଇ ଦବନି କୋଉଠି କୋଉ ଜାଗା ରାସ୍ତା କଣ? ସେ ଅଟୋମେଟିକ ବାଟ ସବୁ ଦେଖେଇଦବ ସେଇଠି ବି ଆମ ହାଇସ୍କୁଲୁ, ସେ ପଡିଆ ପାଖରେ ସେ ପଡିଆ ତ ଆମରି ହାଇସ୍କୁଲ ଟା ଆଉ ଯୋଉ ଆମେ ପଢ଼ୁଥିଲୁ ଆଉ। କଲାମ କରଚ। ହୁଁ ସେ ହାଇସ୍କୁଲୁ ପଡ଼ିଆ ରେ ଆମେ ଆମେ ସେଇଥିରେ ଆମେ ଡ୍ରିଲ୍ ଫ୍ରିଲି କରୁ ଖେଳା ଖେଳି କରୁ।
ସେଟା ଆମ ସ୍କୁଲୁ ଟା ପଡିଆ ଥିଲା ହାଇ ସ୍କୁଲ୍ ସେଇଠି ଅମେ ପଢୁଥିଲୁ।
ଏମ୍ ଆଙ୍କର କେବେ ପରୀକ୍ଷା ସରିବ?
କାହାର?
ସନ୍ତୋଷ ଗରୁମାଙ୍କ।
ତାଙ୍କର ସଇଲାଣି ସେ ଆସିଲାଣି ଘରକୁ।
ଘରକୁ ଆସିଲାଣି, ତାହେଲେ ସୋମବାର ଆସିକି ଜଏନେ।
ହଁ।
ନା କ୍ଲାସ କରିବାକୁ ପଡିବ।
ନା ନା ଆସିବେ ନା। ଦା ତା ପୁରା ଭୀଷଣ ପୁରା ଥଣ୍ଡା ହେଇଯାଇଚି ଆଉ।
ହଁ ସାଡେ ଯାହାହେଲେ ପାଣି ଯାହାହେଲେ ଏଇ ଟାଇମି ଟା ଉ ବ ବର୍ଷା ପାଗ ଟା ଆଉ। ବର୍ଷା ସେକା ସୁ ବି। ଆଉ ବର୍ଷା ସିକାଶ ସାଢେ ବରଫ ବି ପଡୁଥିବ।
ଆଉ ନ ପାଗ ଟା ଟିକେ ବି ଚେଞ୍ଜ ହେଇଛି ନା? ପାଗ ଚେଞ୍ଜ ହେଲା ବେଳକୁ ତାକୁ ଅଲଗା ଅଲଗା ପାଣି ଗାଧେଇଲା ବେଳକୁ। ଖିଆ ପିଆ ଠିକ ରହିବନି ଜହା ହବ ଆଉ କଣ।
ସକାଳେ ଉଠିବ ମାନେ ମୁଁ ଆମ ଛାତ ଉପରକୁ ଯେତେବେଳେ ଆଉଚି ଭାରି ଦେଖିବ ମାନେ ବାଦଲ ଗୁଡା ସବୁ ପାହାଡ ଲାଗିକି ରହୁଛି ଯେ ଗୋଟେ ସିନେରୀ ଟାଇପର ଦେଖୁଛି ଅଲଗା ପ୍ରକାର ଲାଗୁଛି।
ହୁଁ।
ମାନେ ବର୍ଷା ଦିନରେ ଏଇ ପାଗଟା ହିଁ କେବଳ ବଢିଆ ଲାଗୁଛି। ଓ ଯୋଉ ବାଦଲ ଗୁଡା ସବୁ ତଳେ ତଳେ ଆସିକି ଥିବ ବାଦଲ ମାନେ ପାହାଡର ଅଧା ଢାଙ୍କିକି ରହିଯାଇଥିବ। ପାହାଡ ଦେଖା ଯାଉନି।
ହୁଁ।
ବେଳେ ବେଳେ ଭଲ ଲାଗୁଛି ମାନେ ଏଇ କେବଳ ଏଇ ମିଛା ହଉଛି ଖାଲି ସେଇ ପାହାଡ ଆଡିକି ଯିବା ପାଇଁକା।
ହୁଁ ଏ ତମ ମେଡିସିନ ପଇସା ଟା ମୁଁ ଦେଇ ନଥିଲି କେତେ ଟଙ୍କା?
ଦବ ଆଉ କେତେ ଟଙ୍କା।
ମୋର ମନେ ନାହିଁ ମୁଁ ଦେବି ଦେବି ବୋଲି।
ହଁ ବା ମତେ ଆଜି ଆଜି ବି ଯୋଉ ଯାଇଥିଲି ଯେ ମତେ ଥଣ୍ଡା ମୁଁ ସକାଳୁ ଉଠିଲି। ସକାଳୁ ମାନେ ମୁଁ ସଦାବେଳେ ଛଅଟାରେ ରାତି ଏ ସନ୍ଧ୍ୟା ନାମ ଭୋରୁ। ଭୋରୁ ପାଞ୍ଚଟା ଚାରିଟା ରାତିରେ ନିଦ ଭାଙ୍ଗିଯାଏ। କିନ୍ତୁ କାଲି ଆଉ ମାନେ ଆଜି। ନିଦ ଆଉ ଭାଙ୍ଗିନି ମତେ ପ୍ରବଳ ଥଣ୍ଡା ହେଇଯାଇଥିଲା କାଲି। ମେଡିସିନ ଖାଇକି ଶୋଇ ପଡୁଥିଲେ ଯେ ତଥାପି ଥଣ୍ଡା ଛାଡି ନଥିଲା। ଉଠିଲା ବେଳକୁ ନଅଟା ଆସିକି ହେଲାଣି ସମାନ ନଅଟା ପନ୍ଦରରେ ଉଠିଲି ଘରେ କେହି ଆଉ ଡାକୁନାହାନ୍ତି ମତେ। ମୁଁ ପୁରା ଶୋଇଛି ଶୋଇଛି ଶୋଇଛି ଯେ ମୋର ତଥାପି ଦେହ ଭଲ ଲାଗୁନଥିଲା। ମୁ କହିଲି କଣ ଘରଟାରେ ବସିବି ଗୋଟେ ବୋରିଙ୍ଗ ଲାଗୁଛି। ତାପରେ ପଳେଇଲି ଦୋକାନ କୁ ଗଲି ଆରି କେତେ ମାନେ ପୁଣି ଗାଧୁଆ ପାଧୁଆ ଜା ଜାଡା ଯାଇ ଗାଧୋଇ ଦାନ୍ତ ଘସିକି ଗାଧେଇ ପାଧେଇ ଓ ଯାଇକି ନିଜେ ଚା ଚାମିନିରେ ସେତେବେଳେ ସକାଳେ ବନେଇଥିଲି। ଆଉ ସେଟା ବନେଇ ସାରିକି ଖାଇକି ବାରଟା ଦଶ ପନ୍ଦର ବେଳକୁ ସ୍କୁଲ ବାଟ ଦେଇକି ପଳେଇଲି ଦୋକାନ ଦୋକାନରୁ ଯାଇକି ଗଲି ଆ ଯାଇକି ଆମର ଯୋଉ ହିଙ୍ଗୁଳା ମନ୍ଦିର ପାଖକୁ ଗଲି ହିଙ୍ଗୁଳା ବର୍ଷା ସେତେବେଳକୁ ପକଉ ଥାଏ। ବର୍ଷା କହୁଛି ମୁଁ ବୁଦ୍ଧେଶ୍ଵର ବାଟରେ ଯାଉଛି ଗୋଟେ ସେଠିକା ବର୍ଷା ଜୋରେ ପ ଯେ ସେ ଯୋଉ କାଳୀ ମନ୍ଦିର ପେଣ୍ଡାଲ ଯୋଉ ବଡଟେ ନାଇଁ କି ତା ଠୋରଟା ସେଇଠି ବର୍ଷା ପକେଇଲା ବୋଲି ଗାଡ଼ିଟା ରଖିକି ଗାଡିଟା ରଖିକି ମୁଁ ହଉ ବର୍ଷା ଜୋର ପକଉଛି ମୁଁ ଆଉ ଦେଖିନି ମାନେ ମାନେ ସେ ଏକ୍ଚୁଲି କଣ ହେଇଛି କହିଲ। ମୁଁ ସେ ବର୍ଷା ପକଉଛି ବୋଲି ମୁଁ ଚଢିକି ପଳେଇଛି, ବର୍ଷା ଟିକେ ଛାଡିଲା ମୁଁ ଓହ୍ଲେଇଲ ବେଳକୁ ଗୋଟେ ସାପଟେ ଏମତି ଓ ଶୋଇକି ରହିଲା ଭଳିଆ ଦେଖା ଯାଉଛି ଗୋଟେ ଛୋଟିଆ ସାପଟେ ଧଣ୍ଡା ସାପଟେ। ଧଣ୍ଡା ସାପ କି କୋଉ ସାପ ଜାଣି ହଉ ନି ମତ୍ ମତେ ଲାଗୁଛି ସେଇ ପାଣି ଧଣ୍ଡିଆ ହେଇଯିବ ବୋଧେ, ପୁରା ଛୋଟିଆଟେ ଛୋଟିଆଟେ ବୋଲି ହାତେ ଖଣ୍ଡେ ହବ। ଏ କାଉଣି ପର୍ଯ୍ୟନ୍ତ ଆଉ ମୁଁ ତାପରେ ତାକୁ ଦେଖି ଖିଲା ବେଳକୁ ସେ ହଲଚଲ ହଉନି ମୁଁ ତା ଉପରୁ ଇଟା ଟା ପକେଇଲି କିଛି ହଲଚଲ ହେଲାନି। ତାର ମୁଣ୍ଡ ଅଟାରୁ ଲଗେଇକି ଅଣ୍ଟା ପଖାପାଖି ମତେ ଲାଗୁଛି ମୁଁ ତାରି ଉପରେ ବୋଧେ ଚଢ଼ି ଯାଇଛି। କିମ୍ବା ସେ ମରିକି ସେଇଠି ଅଛି ମୁଁ ତା ଉପରେ ଚଢ଼ି କରି। ସେ ବର୍ଷା ଜାଗା ଯେ ମୁଁ ଜାଣି ପାରିଲିନି। ମୁଁ ଚଢିକି ଆଇଦର ପଳେଇଛି ବୋଧେ ତା ଉପରୁ। ମୁଁ ସ ଯେତେବେଳେ ମାନେ ପୁଣ ଓହ୍ଲେଇଲା ବେଳକୁ ସେଇ ବାଟେ ହେଇକି। ଦେଖିଲା ମୋର ସାପ ଟା ମାନେ ମୋ, ଆଇଦର ମରିଛି କି ନାଇଁ ମୁଁ ତଥାପି ଠିକରେ ଜାଣିନି ମୁଁ କିନ୍ତୁ ତାପରେ ଗୋଡ ଟା ବୋଧେ ପକେଇ ଦେଇଛି ନା କଣ ତା ମୁଣ୍ଡ ଟା ଚେପା ହେଇଯାଇଛି। ଫେର ପିଠି ପର୍ଯ୍ୟନ୍ତ ଚେପା ହେଇଯାଇଛି।
ସେଇୟା ହେଇ ଥିବା ଆଉ।
କି ସେ ସେ ଶୋଇଥିଲା ମୁଁ ଦେଖିନି ତା ଉପରେ ଚଢିକି ପଳେଇଛି। ମାନେ ଆଜି ବେଳା ଦେଖ କୋହଳିଆ। ମୁଁ ସାପଟା ଉପରେ ଚଢିକି ଯାଇଛି କିମ୍ବା ସେ ଶୋଇଥିଲା ମୁଁ ଚ
ହଁ ରହିଛିି।
ଆଁ ଦଶ ମିନଟି ଏଗାର ମିନଟି କାଟି ଦିଅ।